ଅଫ
ଆଜ୍ଞା କଣ କରୁଛନ୍ତି?
ଏଇଠି ବସିଛି ଆଉ ତମେ?
ମୁଁ ଏଇ ବସିଥିଲି ଆଉ।
ହୁଁ ହୁଁ।
ହଉ ଖାଇଥିଲେ କଣ?
ମୁଁ ଏଇ ଉପମା ଖାଇଥିଲି।
ଆଉ। ମୁଁ ଖାଇଥିଲି ଏ ବିସ୍କୁିଟ ଖାଇଥିଲି ଆଉ ମିଠା ଖାଇଥିଲି ମୁଁ। ଆଉ ଦେହ ଭଲ ଅଛି?
ହଁ।
କୁଆଡ଼େ ଯାଇନ ବୁଲିବାକୁ?
ନାଇଁ ମୁଁ କାେ ଆଜି ଛୁଟି ଥିଲା ଯେ କିନ୍ତୁ କାମ ଥିଲା ଟିକେ ଆଉ ସଫାସଫି ଡ୍ରେସ ରେ ସ୍କୁଲ ଶାଢୀରେ ସଫାସଫି କରିବାର ଥିଲା ଆଉ ସାଙ୍ଗର ଦେହ ଟା ଟିକେ ଖରାପ ଥିଲା। ସେ ମେଡ଼ିକାଲ ଯାଇଥିଲା ତ ଆଉ ତାକୁ ତା କତିକି ଯାଇଥିଲି ସେ ସେଠି ବସିଲି ଟାଇମ ପଳେଇଲା ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇନି ଯିବା କୁଆଡ଼େ ଅଛି ଆଉ।
ହଁ ହଁ।
ଆଉ ଆପଣ କୁଆଡ଼େ ଯାଇନାହାନ୍ତି?
ହଁ ଆମେ ଆଜି ଆଇଥିଲୁ ବୈଷନବୀ ଦେବି।
ହଁ। ଆଉ ଘରେ ସବୁ କଣ କରୁଛନ୍ତି? ମୁଁ ହେି ଘରେ ସବୁ
ଘରେ ବଲେ ଆମେ ଖାଲି ହେଇିବା। ବାପାଙ୍କୁ ମୁଁ ଅଛୁ ତୁ ସିଏ ଅଛନ୍ତି। ସେ ଯାଇସନ୍ ଦୋକାନରୁ ଆସିନାହାନ୍ତି ତ ଆଉ ଦିହର ବି ଆସ ନାହାନ୍ତି
ହୁଁ ଆଜି ରୋଷେଇ କଣ କରିଥିଲେ।
ଆଜି ହେଇଥିଲା ଭା ତ ଆଉ ଚିକେନ୍ ଆଥିଲି। ଆଉ ଏଇଭଳି ଭାତ ଅଣ୍ଡା ଝୋଳ ହେଇଛି।
ହଁ ରାତିରେ ଭାତ ଖାଆନ୍ତି ଆ
ହଁ କେତେବେଳେ ଭାତ କେତେବେଳେ ରୁଟି ଆଗରୁ ଡେଲି ରୁଟି କରିଦଉଥିଲି। ଏବେ କଲା ବାସ ହଉନି। ମତେ ସୁବିଧା ହଉଛି ରୁଟି କେତେ ବେଲିବ ଏଇନ। ପଚିଶି ତିରିଶ ପଟ ଗଲା ବ କଣ କଲାଣି।
ହଁ ସମୟ ଦରକାର ଏକୁଟିଆ କରିବା ପାଇଁ।
ହଁ ତାରେ ପିଲା। କହିଁକ ଦଉ କଡ କଣ କରିବୁ ଦିନେ ଦିନେ ତ ଥାଇ କରୁଛି।
ପିଲା କଥା ଘର କଥା। ସବୁଧିଲ ବେଳେ ସମୟ ଦରକାର ଜଣ ପାଖରେ କେହି ଥାଆନ୍ତା ହେଲ୍ପ୍ କରିବା ପାଇଁ। ହଁ ଜଣେ ଟିକେ କାମ କରିଦେଲା ଆପଣେ ଗୋଟେ କାମ କରିଦେଲେ ହେଇଯିବ।
ହୁଁ ନାଇଁ ମୋ ଶାଶୁ ଥିଲେ ଦି ଜଣ ଯାକ ଏଇଠି କରିଦେଇଥାନ୍ତୁ। ଆଉ ତାପରେ ଯାହା ଆସିଲାଠୁ ଯାହା ଯାହା କରିବୁ ଆଉ। ସେ ପୁଣି ରହିଲେ ପୁଣି ଘରୋ ନାଇଁ କି ବାହାରେ ଯଦି ସେ ରହିବା ଆଉ କଣ କରିବୁ।
ହଁ ଘରେ ହେଲେ ଟିକେ ସାହାଯ୍ୟ ହେଇଛି। ଯ ହଁ କାମ ଟିକେ ହେଇଯିବ ସହଜ ଆ
ତା ରାତି ହେଲେ ତ ମତେ ମୂଳର ଟାଇମ ହଉନି ଏଠି ଧୂପ ଦେଇକି। ଆସିଲି ଏଠି ଟିକେ ସମୟ ଏଇଠି ଅଧଘଣ୍ଟେ ବସି। ବି ତାରେ ପୁଅ ଖାଇବ ଖାଇସାରିଲେ ସେ ସୋଇବ। ତାକୁ ଶୋଇ ସାରିଲା ପରେ ଆଠଟା ସାଢ଼େ ଆଠଟା ଥିବ ତାରେ ବାପା ଖାଇବେ। ବାପା ଖାଇକି ସାଇଲା ବେ ଖ ତାପରେ ଜଣେ ଜଣେ କରି ଆସିବେ ଆଉ। ଇଏ ଆସିବେ ତାପରେ ଆଉ ଅଧଘଣ୍ଟେ ଘଣ୍ଟେ ଛାଡିକି ଦିଅର ଆସିବେ। ଏମ୍ତି ଆଉ
ହୁଁ ହଉ ଆଜି ଦିନଟା ଆପଣଙ୍କର କେମିତି ଗଲା।
କଣ?
କହିଲେ ଆଜି ଦିନଟା ଆପଣଙ୍କର କେମିତି ଗଲା? କଟିଲା।
ଦିନଟା କି ହଁ ସକାଳୁ ତ ଆଜି କାଲିଠୁ ଆମର ଯିବାର ନଥିଲା ଆଜି ସାଙ୍ଗେ ସାଙ୍ଗେ ସକାଳୁ କଥା ଖାଇକି ସାଙ୍ଗେ ସାଙ୍ଗେ ବାହାରିକି ଯାଇଛୁ ହୁଁ-ହୁଁ ସାଙ୍ଗେ ସାଙ୍ଗେ ଗଲେ ତ ପିଲା ପାଇଁ ଖାଇବା ତିଆରି କରିବାକୁ ପଡିବ ଦିିକ ନା ବାହାରେ କଣ ଖାଇବ ସିଏ ତା ପାଇଁ ଆମ ପାଇଁ ଆଗରୁ ରୋଷେଇ କଲି ତା ପାଇଁ ତାପରେ ଉପମା କଲି ତାପରେ ସେଲା ଟିକେ କଲି ଫଳ ଧରିଥିଲି। ତାପରେ ଗଲୁ ଦଶଟା ବସ ଦଶଟା ବସିକି ଯାଇକି। ତାପରେ ବୁଲାବୁଲି କରି ସାରିକି ଆସିଲା ସେଇ ଘରେ ପହଞ୍ଚିଲା ସାରିଲା ଦିଟା ଆମ ଗାଁ ଠୁ ଏଇଠୁ ତିରିଶି କିଲୋମିଟର ହବ ନା ସିଏ। ବୈଶ୍ଣବିଦେବି
ହଁ।
ତାରେ ଆସିଲା ସେ ଦିଟା ହେଲାଣି ଦିଟା ପରେ ଆସିଲା ପରେ ତାପରେ ତାକୁ ୱାଇପ୍ସ ଟିକେ ପୋଛାପୁଛି କରି ଡ୍ରେସ ପିନ୍ଧେଇଲି। ତାପରେ ତ ଉମ୍ ସିଏ ଖାଇଲା। ଖାଇ ସାଇଲା ପରେ ତାକୁ ମୋ ଦିଅର ସେପଟକୁ ନେଲେ ସାନ ଦିଅର ଯୋଉ ସାନ ଦାଦାଶଶୁରଙ୍କ ପୁଅ ସେ ହେପଟକୁ ନେଲେ ତା ହେପଟକୁ ବୁଲେଇ ତାପରେ ମୁଁ ଖାଏ। ସେ ତ ଖାଇସାଇଲା ପରେ ପୁଣି ଖିଆ ପିଆ ଆରମ୍ଭ ହେଲା ଆଉ। ଏଇ ରୋଷେଇ କରିବା ପୁହଃ ପୁଅ ପାଇଁ ଖାଇବା ତିଆରି କରେ। ତାପରେ ଆମ ପାଇଁ ତିଆରି କରେ।
ହୁଁ, ହୁଁ,।
ତାପରେ ସନ୍ଧ୍ୟା ବତୀ ମୋତେ ଟାଇମ୍ ହଉନି ବୋଲି ମୁଁ ତିନିଟା ଚାରଟା ହେଲେ ରୋଷେଇ ବସେଇ ଦଉଛି।
ହଁ ଏତେ କାମ କରିବାକୁ ସମୟ ଦରକାର। ହଁ ରାତିରେ ତ କାମ
ସବୁଟା ଅଛି ଇଏ ଆନ୍ କାନ୍ ଥୁବ କେମିତି କଣ କରିବୁ।
ହଁ ନିଦରେ ସିଏ ଶୋଇଥିବ ଟିକେ ଆଁ,
ହୁଁ ତ ଦିନ ବେଳେ ଯେମିତି ସମସ୍ତେ ଟିକେ ଧରିବେ ରାତିରେ ଆଉ ହେତେ ଧରିବେ କି।
ହ
ରାତିରେ ଯିଏ ଯାହାର ଯାହା କରୁଥିବେ। ସେ ଅଛନ୍ତି ନଣନ୍ଦ କୁ ଦିଅର ସେ ଦଦା ଶଶୁରଙ୍କର ଯେ ସେମାନେ ରାତି ହେଲେ ଲୁଡୁ ଖେଳୁଛନ୍ତି। ଆଉ କୋଉନ ଧରୁଛନ୍ତି, କୋଉନ ଧରୁନାହାନ୍ତି।
ହଁ ସେ କଣ ସବୁବେଳେ ଧରିବ ସେଇ ଦିନେ ଯା ଧରିବେ। ହଁ।
ହୁଁ ଦିପହର ଟାଇମ୍ ଟା ଧରୁଛନ୍ତି।
ହଁ।
ସିଏ ଯେ ଧରୁଛନ୍ତି ଯେ ସେମିତି ଆଉ।
ଆଉ
ତୋମେ କୋଉଠି ଅଛ? ଘରେ?
ନାଇଁ ଖୁଡିଙ୍କ ଘରେ ଆସିଥିଲେ ତାଙ୍କ ଘରକୁ। ତାଙ୍କ କ ଝିଅ ପଢିବ ତ ସେ ସେୟାକୁ ଆସିଥିଲି ପାଠ ଟିଉସନ ହଉଛି ତ ସେୟାକୁ ଆସିଥିଲି।
ଓ ହଁ।
ରାତି ରୋଷେଇ କଣ?
ଆମର ରୁଟି, ରୁଟି ହବ। ରୁଟି ତରକାରୀ ହବ। ଆଉ ଏ ବୁଲିବାକୁ ଆସୁନାନ୍ତିି ଇଆଡକୁ ଏବେ ମୋ ଆ ଆମ ଆଡେ। ଏଇନେ କଟକ ହଁ ହଁ।
କଟକ ଦେଖିବା ଆଉ, ଆଉ କେତେ ଦିନ ଯାଉ ଆଡେ ବୁଲାବୁଲି। କରିବା ଆଉ।
ଚନ୍ତି ଛତିଆ ବଟ ଏସବୁ ଜାଣିଚନ୍ତି ନା ଜାଣିନାହାନ୍ତି?
ଛି ଯେ ମୁଁ କେତଳେ ଯାଇନି।
କେବେ ଯାଇନାହାନ୍ତି। ଆସୁନାହାନ୍ତି ବୁଲିବା ପାଇଁ। ସେଠି ବି ଅସି ମିନି କେଦାରନାଥ ଅଛି। ସେଇ ପାଖାପାଖି ଛତିଆ ପାଖରୁ ଏ ଦଶ କିଲୋମିଟର ହବ ଗାଁ। ଆସନ୍ତୁ ଭରି ସେଇଟି ଏକା । ହଁ ଏଇ ଦେଢ ବର୍ଷ ହବ ହେଲାଣି।
ହଁ।
ଆସନ୍ତି କେତେବେଳେ ସେଇଡା ବୁଲିକି ଦେଖିକି ଯାଆନ୍ତେ।
ଯିବା ଆଉ ଏବେ ପୁଅ ଛୋଟ ଲାଗି କୁଆଡେ ଯିବା।
ହଁ ଯାଇ ବିି ହଉନଥିବ ମୋର ବି ଗୋଟେ ଦିଦି ଅଛନ୍ତି ତାଙ୍କର ତାଙ୍କ ପୁଅ ଯେତେବେଳେ ଛୋଟ ହେଇଥିଲେ ସେ କୁଆଡେ ବି ଯାଉନଥିଲେ ତାଙ୍କ ପୁଅ ହେଲାଯେତେ ବେଳେ ଟିକେ ବଡ ହେଲେ ସେ ଆମ ଘରକୁ ଆସିବେ ବୋଲି ବି ସେ ଆସି ପାରୁନଥିଲେ ସେ ଏଇ ଆସୁଛନ୍ତି ଏବେ ଆସିଥିଲେ ମେ ତାଙ୍କ ପୁଅ ଯେତର ହେଲା ଆସିକି ଦି ବର୍ଷର ହେଲା ଯେତେଳେ ସେ ଆସିଲାମ ଘରକୁ ଦେଢ ବର୍ଷର ବୁଲାବୁଲି କରିବାକୁ ଆସିଲେ କ ଘର ଲୋକ ଛାଡୁନଥିଲେ ଛୋଟ ଛୁଆ ଆଉ କଣ ବାହାରକୁ ଯ ଦେହ ଖରାପ ଆଜିକାଲି ମାନେ ଭଲ ଲାଗିନା ସମୟ ସେଇପାଇଁ ଛୋଟ ଛୁଆକୁ
ଆଜିକାଲି ଯେତେ ତମେ ଇଏ କରିକି ରହିଲେ ବି ପିଲାର ଯେମିତି ହେଲେ ବି କୁଆଡୁ କଣ ଗୋଟେ ଇଏ ହେଇଯାଇ ଯେତେ ଆ ଏଠିକ କିଛି ନଥିଲା ଡେଟଲରେ ସଫା ହଉଥିଲା ଆଉ ଏ ଡେଟଲ ରେ ସଫା ହେଇକି ବି କେତେ କଣ ହବ ବାହାରିଛି ନାଇଁ କି।
ହୁଁ ଆଜିକାଲି ଡେଟଲ କେତେ ମାନେ ଏ ଯ ଆଗେ ବି ଲୋକମାନେ କଣ କୋଡିିଏ ମାନେ କିଛି ଉଁ କପଡା ଫପଡା କି ଶାଢୀ ଏଥର ସବୁ ସଫା ହୁଏ ଏନତି ସବୁ ଇଏ ବାହାରିଲାଣି ଯୋଉ ଟିସୁ ମିସୁ ଏ ସବୁ ଭହାରିଲାଣି। ଟା ଯୋଉ ଇଏ ବାହାରୁଛି ଯୋଉଟା ତାର ମୁଁ ତ ଜାଣିନି ଛୋଟ ଛୁଆ ୟୁଜ କରନି ଯୋଉଟା ଯଉ ଇଏ ଟାଇପର ଟିସୁ ଟାଇପର ଗୋଟା ଆସୁନି କୀଟର ଆମର ବି ଛୋଟଛୁଆ ନାହାନ୍ତି ହଁ ୱାଇପ୍ସ। ୱାଇପ୍ସ ସେଗୁରା ଆସିଲଣି ଅଏଲ ବି ଆସିଛି ବେବି ଅଏଲ ଉଁ ବେବିର ସାବୁନ ଆସବେ। ଆସଛି ହଁ ସବୁ ତ ଏବେ ନୂଆ ଆସିଲା ଆଗ ସବୁ ନର୍ମାଲ ସେମତି ସୋରି ଲଗେଇକି ଲଗେଇଉଥିଲେ ଇଏ କରଥିଲେ ସେମତି ସେତେବେଳେ ଠିକ ଠାକ୍ ଥିଲା ଏଇ କିନ୍ତୁ ଏତେ ହେଇକି ବି ଆଜିକାଲି ଛୁଆଙ୍କ ଦେହ ଟିକେ ବା କୁହାଣିଲେ ହୁଁ ଖରାପ ହେଇଯାଉଛି।
ହୁଁ ଏବେ ତ ସବୁ ବାହାରି ପାରିଲାଣି ବେବି ତେଲ ବେବି ଲୋସନ ବେବି ସାମ୍ପୁ।
ହୁଁ ସବୁ। ହଁ ସବ ହେଇ ଆସିଲାଣି।
ଆମର ଏଠି ମତେ ଦାୟିତ୍ବରେ ରଖିକି ବି ତାର ଏଇଠି ଇନଫେକ୍ସନ ହେଇଯାଇଥିଲା।
ହଁ ମାନେ ପାଣି ବାଣି ପ୍ରୋବ୍ଲେମ୍ ଆ ତାପରେ ସବୁଥିରେ ମାନେ ବାୟୁ ମାୟୁ ଯୋଉ ପବନ ବି ତା ଦେହରେ ବି ହବାର ଜୀବାଣୁ ଆସଛନ୍ତି କ ଆ ସାରିଆଡେ ଅସନା ହେଲାଣି ସବୁଆଡେ ପ୍ରଦୂଷଣ କଣ ହେଲାଣି ଆଉ ଗାଡି ଧୂଆଁ ଇଏ ସେ ସବୁଛି ଆଉ ସବୁଥିରେ ଇଏ ଖାଇବା ପିଇବାରେ ସେଥିରେ ବି କେମିକାଲ ଯାହା ଖାଇବ ସବୁଥିରେ କେମିକାଲ ଆଉ ଦେହ ମା ସମସ୍ତ ଆଜି କାଲି ପ୍ରାୟ ଯାହା ଘରେ ବି ଦେଖିବେ ଦେହ ଖରାପ ଜଣଙ୍କର ଯାହା ହେଲେ ବି ହଉଥିବ ଆଉ ଆଗକାଳେ ଏତେ ନଥିଲା ଆଗକାଳେ ବୟସ ହଉଥିଲା ଲୋକ ମରୁଥିଲେ ନା ମାନେ କମ ବୟସ ହେଲେ ବି ଆଜିକାଲି ଦେହ ଖରାପ ହଉଛି ସଏଲ ମଏଲ ସବୁଥିରେ କେମିକାଲ ଦିଆ ହଉଛି।
ହଁ। ନାଇ ଆମର ପୁଅର ଯୋଉ ହେଇଥିଲା ୟୁରିନ ଇନଫେକ୍ସନ ହେଇଯାଇଥିଲା। କହିଲ ଆମର ଏତେ ବାରିକି ମାନେ ସେ ଯୋଉ ଏକ ବସେଇବା ସେଗୁ କଲେ ଏ ତାର ପ୍ୟାଣ୍ଟ ବି ଆମେ ତଳେ ପକେଇବୁନି। ବାଲ୍ଟିରେ ରଖିବୁ, ତାକୁ ସଫା କରିବୁ। ତ ମାନେ ଡେଟଲ ହେକାରେ ସବୁ ପୁରା ଭଲରେ, ଦି ତିନି ଥର ଧୁଆ ହୁଏ। ତଥାପି ବି ଇନିଫେକ୍ସନ ବାଲା। ସମସ୍ତେ କହିଲେ ଆଉ ଫାଗ ନଦୁ ଭଲରେ, ଗଲୁ କିରେ ତିତ୍ ତିନି ଥର ଧୋଉଛୁ! ଆ ତେମ୍ ତଥାପି ବିି ହେଲେ ଆମ
ଲୋକ ତ ହେଁ ଲୋକ ତ ଖହିବାର ନାହିଁ, ସେଇଟା ମାନେ ସେମିତି ନୁହେଁ, ସେମିତି। ଆ ମାନେ କେତେବେଳେ କୋଉଠି, ମାନେ ଛୁଆ ତ ଧରୁଛନ୍ତି। ସମସ୍ତେ ଧରୁଛନ୍ତି, ଛୁଆ ଛୋଟ ଛୁଆ କୁଆଡେ ବୁଲାବୁଲି କରୁଥିବେ, ଆଜିକାଲି ତ ମାନେ ଚାରିଆଡେ ଜିବାଣୁ ନା ତ ସେଥିପାଇଁ ଇନ୍ଫେକସନ ହେଇଯାଇଥିବ ଆଉ। ଦିଦି ହେଇଗଲାଣି ଟାଇମ୍ ହେଇଗଲାଣି ମୁଁ କାଟ୍ କୁଟି ଦଉଛି ଆଜ୍ଞା, ହେଲା ହଁ ହୋ